ହଁ କଣ କରୁଥିଲ?
ବସିଛି ତମେ?
ମୁଁ ବି ବସିଚି, ଖିଆପେ ସରିଲାଣି।?
ହଁ।
ଆଛା କୋଉଠି ବସିଛନ୍ତି?
ବସିଛି ବାହାରେ।
ଓହୋ। ଆଉ କଣ ଖାଇଥିଲ ଆଜି?
ଭାତ ଶାଗ ଭଜା ଛତୁ ଭଜା। ଛତୁ ତ ଖାଇଲିନି ମୋ ମମି ଖାଇଲେ ମୋ ପାଇଁ ଶାଗ।
ଉୁଁ ହୁଁ ତାଙ୍କୁ ଶାଗ ଖାଇବାକୁ ଭଲ ଲାଗେ ଆଁ?
ନ ଭଲ ଲାଗିଲେ ବି ଖାଇବାକୁ ବାଧ୍ୟ ହବ ନଥିଲେ କିଛି ଆଉ।
ଆ ଛତୁ
ଛତୁ ପସନ୍ଦ ନୁହଁ ମୋର।
ହୁଁ କଉ ଛତୁ ପସନ୍ଦ ଖାଇବାକୁ?
ଛତୁ ଟୋଟାଲ ପସନ୍ଦ ନୁହେଁ।
ଆଉ କଣ ଖାଇବାକୁ ପସନ୍ଦ ଲାଗେ?
ହଁ ମତେ ମତେ ଆଳୁ ଭଜା ଭାତ। ଭଲ ଲାଗେ।
ପୋଡ଼ାପୋଡ଼ି।
ହୁଁ ପୋଡା ବି ପସନ୍ଦ ମୋର।
ହୁଁ କୋଉ ପୋଡା ଭଲ ଲାଗେ ଖାଇବା ପାଇଁ ଆଳୁ ନା ଭାଇ କଣ?
ତ ସେମିତି କହିବାକୁ ଗଲେ ସେମିତି ତ ଦିଟାଙ୍କ ଭଳଲାଗେ।
ହୁଁ ଆଉ ତୁମର ରଜ କେମିତି କଟିଲା?
ରଜ କଟିକି କେତେଥର କଟି ସାରିଲାଣି।
ହୁଁ ହୁଁ ରଜରେ ନୂଆ। ରଜରେ ନୂଆ ଜାମା ପିନ୍ଧିଲେ
ନା କିଣିକି ଥଇ ଦେଇେଥିଲି ପଛରେ ପିନ୍ଧିଲେ
ହୁଁ ହ।
ମୋ ମାମା ଖରା ଆମ ପଟେ ଏତେ ଖରା ହୋଉଚି ଯେ ମୋ ମାମା ଏବେ କାଠର ରଖୁଥିଲା, ତାର କହିଲେ ଝିଅ ତୁ ଆଉ ତୋ ସାଙ୍ଗ ସହିତ କଥା ହେଇକି ଆସିବୁ ଲୁଗାପଟା ଧରିକି ସବୁ ନେଇଯିବ ମାନେ ସବୁ ନେଇକି ଆସ ଶିବୁ ମୁଁ ଯାଉଚି ଶୁଖେଇବି।
ହୁଁ ହୁଁ। ସେଇ ପଡି
ହଁ ଛାତ ଉପରକୁ ଗଲେ ପୁଣି ଖଟା ଶୁଖେଇଛନ୍ତି।
ହୁଁ ହୁଁ। ତମକୁ ଖଟା ଖାଇବାକୁ କେମିତି ଲାଗେ?
ଖଟା। ଆରମ୍ଭ ହଉ ହଉ ସରିଯାଏ।
ମାନେ ବୁଝିପାରିଲନି?
ଖଟା ଆମର କରୁ କରୁ ସରିଯାଏ ମୋ ମମି। ମାନେ ଶୁଖେଇବା ପାଇଁ ରଖିଦେଇଥିବେ
ଓହ ଆପଣ ମାନେ ମାନେ ଖଟା କରା ଚାଲିଥିବ ଆପଣ ଖାଇକି ଖତମ କରିଦେଇଥିବେ।
ହଁ ମାନେ ମୋ ମାମା କରିକି ଆଜି ଶୁଖେଇଛନ୍ତି ଦି ତିନି ଦିନ ଏମିତି ଶୁଖେଇକି ଘରେ ରଖିଲେ ଆଉ ଭିତରେ ଆମର ସରିଯାଇଥିବ। ନସରିଲା ପର୍ଯ୍ୟନ୍ତ ହିଁ ଖାଉ ଖାଇଚଲିଥିବୁ ଖାଇଚଲି
ହଁ ହୁଁ।
ହଁ।
ଆଉ ଆପଣ କୋଉ ଫଳ ଖାଇବାକୁ ଭଲ ଲାଗେ?
ମତେ ଫଳ ଫଳ ମୋର ପସନ୍ଦ ନୁହେଁ। ହଁ ଭଲ ଲାଗେ।
ଭଲ ଲାଗେ କୋଉ ଫଳ ଖାଇବାକୁ ଭଲ ଲାଗେ।
ସବୁ ଭଲ ଲାଗେ।
ଉଁହୁଁ ତଥାପି କଉ କହୁ ନା।
ନା ସେମିତି ମୁଁ କହିପାରିବିନି।
ହଁ ଯେତେବେଳେ ଯାହା ମିଳିଲା।
ମାନେ ସବୁ ପସନ୍ଦ।
ସବୁ ପସନ୍ଦ ନାଁ ଗୋଟେ ମାନେ ପସନ୍ଦ ଜିନିଷର ନାଁ ନାହିଁ।
କହିବାକୁ ଗଲେ ସବୁ ଫଳ ତ ସେଥିରେ ଅଛି କୋଉ କୋଉଟା ନା ନେ ବି।
ଉହୁଁ।
ଆଉ ତମେ କଣ ଖାଇଛ।
ମୁଁ ମିକ୍ଚର ପଖାଳ ଭାତ ଶାଗ ଭଜା।
ଓହୋ। ଆଉ ତମର କଣ ଛତୁ ଛତୁ ପୂଜା କରାଏନି କି?
ନା ମୁଁ ଛତୁ ଖଏନି ଏତେ ପସନ୍ଦ ମୁ ଯୋଉ ଛତୁ ପସନ୍ଦ ସେ ସତୁ ହିଁ ଏବେ ମିଳିବନି।
କୋଉ ଛତୁ।
ତମର ଏଇଟା କିଣା ଛତୁ ହେଇଥିବ।
ଛତୁ ତ ଛତୁ ପୁଣି ଘରେ ଛତୁ ଇତରେ କଣ ଏତେ ଇଏ।
ନାଇଁ ଗୋଟେ କିନା ଛତୁ ଥାଏ ତାପରେ ଜଙ୍ଗଲରେ ଯୋଉ ଛୁଡା ତୋଳିକି ଆଣନ୍ତି ସେଇଗୁଡା ହଁ ମୋତେ ଭଲ ଲାଗେ।
ସେଇରେ ତ ଜଙ୍ଗଲରୁ କିଣିକି ଏମାନେେ ତୋଳିକି ଆଣିକି ସବୁ ମାନେ ଇଏ କରିଛନ୍ତି ନା କଣ ଖାଲି ଯାଇକି ନିଜେ ଆଇଲେ ଯାଇକି ପସନ୍ଦ ଆସିବ।
ପାଇଁ ତୁଳା ଛତୁ ମାନେ ଜଙ୍ଗଲ ଛତୁ ଆଲଗ ଲୋକ ମାନେ ପୁଣି ନିଜେ ମଞ୍ଜିୁର କରିକି କରନ୍ତି ଲୋକ ଅଲଗା।
ହଁ ହୁଁ।
ହଁ ତୁମେ ଜାଣନ ନା।
ଛତୁ ତ ଛତୁ ପୁଣି ଛତୁ ରେ ଇଏ କଣ
ହଁ ତମେ ରୁଟୁଗଛ ତ ଜାଣିଛ। ଉଁ
ଛତୁ ତ ନାଁ ଜାଣିନି ହେଲେ ଦେଖିଛି।
ରୁଟୁକ ଛତୁ ଦେଖିଛ।
କହୁଛ ତୁ ଜାଣିନ ହେଲେ ଯୋଉଟା ଆମର କାଲି କରାହେଇଥିଲା ସେଇଟା ଦେଖିଲି।
ହୁଁଁ ହୁଁ କୋଉ କୋଉ ଛତୁ ନାଁ ଜାଣିଛ ନା କୋଉ ଛତୁରୁ ନାଁ ବି ଜାଣିନ।
ମୁଁ ଖାଲି ଛତୁ ଜାଣିଛି ଖାଲି କେବଳ ଛତୁ ନା ହଉଛି ଛତୁ ସେଟା ପୁଣି ଗୋଟେ ଗୋଟିଏ ପ୍ରକାର ଛତୁ।
ଜବରେ ଯୋଉା କି ମାର୍କେଟ ରୁ କିଣା ମାନେ ବଜାରୁ କିଣିକି ଆଣନ୍ତି ତମେ ଘରେ ରୋଷେଇ କ କରି ଖାଅ ସେଇଗୁା ହିଁ ତମେ ଜାଣିଥିବ।
ହଁ।
ଅଲଗା ଛତୁ ନା ଜାଣିନ।
ଛତୁ ତ ତୁ ଛତୁ ମାନଙ୍କର କଣ ଗୋଟେ ନାଁ ଏଇଟା କଣ ଛୁଆ କିଛି ତାଙ୍କର ନାଁ ଦିଆଯଏ।
ଆରେ ମାନେ ବହୁତ ପ୍ରକାରର ଛତୁ ଅଛି ହେଲା।
ଓହୋ ହେଇଥିବ ତାହେଲେ ମୁଁ ଜାଣିନି କେବେ।
ହୁଁ ହୁଁ।
ଖାଉନି ଜାଣି କଣ କରିବି?
ଆଉ ଆପଣଙ୍କ ବିଦ୍ୟାଳୟ ଲାଇଫ ର ଦିନ ଗୁଡା ଟିକେ କୁହନ୍ତୁ ଜାଣିବା।
କୋଉ ବିଦ୍ୟାଳୟ ମହାବିଦ୍ୟାଳୟ ନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ନା ପ୍ରାଥମିକ ବିଦ୍ୟାଳୟ।
ହଁ।
ପ୍ରାଥମିକ ବିଦ୍ୟାଳୟରେ ତ ଫାଷ୍ଟ ଫାଷ୍ଟ ମାନେ ସ୍କୁଲ ଯିବା ପାଇଁ ମୋର ବହୁତ ଇଚ୍ଛା ଥାଏ ମାନେ ଯେତେବେଳେ ଫାଷ୍ଟ ମୋର ଆ ମାନେ ବିଦ୍ୟାଳୟ କଥା ଛାଡ ଟିୁଉସନ କଥା କହୁଛି।
ହୁଁ।
ଟିଉସନ ମାନେ ଆମ ଗାଁରୁ ସବୁ ଛୁଆ ହୁଅନ୍ତି ବୋଲି ଆମ ଘରେ ମତେ କହିନଥିଲେ ହେଲେ ତାଙ୍କୁ ଦେଖିକି ମୁଁ ଟିଉସନ ପଳାଏ।
ଉଁ ହୁଁ।
ମୋର ପାଠ ପଢିବା ପାଇଁ ଏତେ ଆଗ୍ରହ ଆଗରୁ ଥିଲା ମାନେ ସବୁ ଡେ ସ୍କୁଲ ଯାଏ ଆଉ ଛୁଆ ବେଳୁ ମୋ ରୋଲ ନମ୍ବର ବି ସବୁବେଳେ ଏକ ହେଇକି ଥାଏ। ମାନେ ଆମ ସାର୍ ମାନଙ୍କର ବି ମୁଁ ସମସ୍ତଙ୍କର ପ୍ରିୟ ଛାତ୍ରୀ ସାର ମାନେ ମୋତେ ବହୁତ ଭଲ ପାଆନ୍ତି। ଆଉ ନବମ ଦଶମ ହେଲାଠୁ ମତେ ମୂଳରୁ ସ୍କୁଲ ଯିବାକୁ ଇଚ୍ଛା ହେଲାନି। ଯୋଉ ଏତେ ସବୁ ଟ୍ୟାକ୍ସ ଘର ପାଠ ଦିଆଗଲା। ମୁଣ୍ଡ ଖରାପ ହେଇଗଲା ସେଥିରୁ ମୋ ମୁଣ୍ଡ ସେଦିନ ବ୍ରେକଡାଉନ ହେଇଯାଇଛି ଯେ ଆଜି ପର୍ଯ୍ୟନ୍ତ ଆଉ ଠିକ ହେଇନି।
ହୁଁ ହୁଁ କେବେ ବିଦ୍ୟାଳୟକୁ ଯାଇକି ଲୁଚିକି ପଳେଇ ଆସିଛନ୍ତି?
ନା ସେମିତିଆ କିଛି କିଛି ଇଏ ହିଁ ଆସେନି ମତେ ଆସିବାକୁ ହିଁ ଇଚ୍ଛା ହୁଏନି ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ଇଚ୍ଛା ହୁଏ।
କେବେ ବିଦ୍ୟାଳୟ ରୁ ଲୁଚିକି ଆସିନାହାନ୍ତି?
ନା।
ଉଁ ହୁଁ। ଆଉ ବିଦ୍ୟାଳୟକୁ କଣ କଣ ନେଇକି ଯାଆନ୍ତି ଖାଇବାକୁ ନା ସ୍କୁଲ ସେଠି ଯାହା ମିଳେ ଖାଅ।
ଖାଇବା ପାଇଁ ପଇସା ନେଇକି ଯାଏ।
ହୁଁ ହୁଁ।
ଆଉ ଯୋଉ ନା ନବମ ଦଶମରେ ହେଲେ ଖାଇବା ପାଇଁ ଘରୁ ନେଇକି ଯାଏ ମୁଁ।
ହଁ ହଁ ଆଉ ତ କେବେ ଲୁଚିକି କୁଆଡେ କିଛି ମାନେ ଚୋରି କରିବାକି ଯାଇଛନ୍ତି?
ନା ଚୋରି କରିବା ପାଇଁ ଯାଇନି, ଥରେ ମାନେ ଆମର କୋଚିଂ ସେଣ୍ଟର ହଉଥିଲା ଯେ ମୋ ରାହୁଲ ମାନେ ମୋର ଜଣେ ମାମୁ ପୁଅ ଭାଇ ସିଏ ବି ଆମ ଘରେ ରହିକି ପଢୁଥିଲା। ଆଉ ରାହୁଲ ମାନେ କୋଚିଂ ଆମର ଏତେ ଟ୍ଯାସ୍କ ଦିଆଯାଏ ଯେ ଥରେ ଆମେ ସ୍କୁଲ ମାନେ କୋଚିଂ ଯାଇନଥିଲୁ ଅଧା ବାଟରୁ ଫେରିକି ପଳେଇ ଆସିଲୁ ତାପରେ ଆମେ ମାନେ ଆମେ ତିନି ଭାଇ ଭଉଣୀ, ଆଉ ମୋ ରାହୁଲ ଭାଇ। ସିଏ ସିଏ ମାନେ ଆମେ ଯାଇନୁ ଅଧାଘାଟାରୁ ଫେରିକି ପଳେଇ ଆସିଲୁ, ତାପରେ ଆଉ କଣ ତ ଘରେ ଆସି କହିଲୁ ସିନା ଆମେ ଯାଇଛୁ, ଯେତେବେଳେ ମୋ ମାମା ଜାଣିଲେ ଯେଉ ଭଳିଆ ଗାଳି
ହଁ ହଁ।
ହଁ ଆଉ ତା ନଲେ ତା ବ୍ୟତୀତ ଆଉ କିଛି କରିନୁ ଜୀବନରେ ସେଟା ପୁଣି ରାହୁଲ ଭାଇ ବୁଦ୍ଧିରେ ଯୋଉ ମାଡ।
ହୁଁ କୋଉ ସ୍କୁଲ ନା ଘରେ
ଘରେ, ସ୍କୁଲରେ କିଏ ବାଡେଇବ ଏ ତ ପୁଣି ଟିୟୁସନ। କୋଚିଂ, ଆମ କଲେଜ ରେ କୋଚିଂ ଦିଆଯାଏ। ମାନେ ସବୁ ଛୁଆ ମାନେ ବହୁତ ମାନେ ଦୁଇଶହ କି ତିନିଶହ ଛୁଆ ସେଟି କୋଚିଂ ହୁଅନ୍ତି। ବହୁତ ସାର ମ୍ୟାଡାମ ମାନେ ଥାଆନ୍ତି।
ଆମର ସ୍କୁଲରେ ଯେମିତି କ୍ଲାସ ପରେ ଗୋଟେ କ୍ଲାସ ପରେ ଆଉ ଗୋଟେ କ୍ଲାସ ହୁଏ, ସେଠି ବି ସେମିତି କରାଯାଏ।
ତାପରେ ହଁ ଏତେ ଟ୍ୟାକ୍ସ ଦିଅନ୍ତି ହେଠି, ମାନେ ଯୋଉ ଭଳିଆ ମାଡ। ସେ ମାନେ ରାହୁଲ ଭାଇ ବୁଦ୍ଧିରେ ପଡି ଥର ଆମେ ଲୁଚିକି ଆଇଥିଲୁ ଭାରି। ଲୁଚିକି ତ ଆସିନୁ ହେଟିକି ମାନେ ମୂଳୁରୁ ଟୋଟାଲ ଯାଇନୁ।
ଉଁ ହୁଁ
ମୋ ମମି କାନ ଧରିକି ଆମକୁ ଖରାରେ ଆ ଯୋଉ ବସ ଉଠ ହବାପାଇଁ କହିଲେ ତାପରେ କହିଲେ ଆଉ ଆଣ୍ଠାଅ।
ଆପଣ ଆଣ୍ଠେଇଲେ।
ଆଉ
କାନଧରିକି ଠିଆହେଇଥା।
ହଁ ମୋ ମାମା ଆଗରୁ ଆମେ ତିନି ଭାଇ ଭୋଉଣୀ ଜାଙ୍କ ଏତେ ଭଲ ଥିଲୁ ଯେ ମାନେ ମୋ ମାମା ଯଦି କହିବେ ଖରାରେ ଠିଆ ହେଇଥାଅ। ଆମେ ସେମିତି ଷ୍ଟାଚୁ ଭଳିଆ ଠିଆହେଇ କି ରହିଥିବୁ। ଆଉ କହିବେ ତମେ ଘରୁ ପଳା, ଦାଣ୍ଡରେ ଆସିକି ବସିଥିବୁ ତିନି ଜଣଜାଙ୍କ। ଏବେ ହେଲେ ମୋ ମମି କୁ ଆମେ ଆଉ ଏତେ ମାନୁନୁ।
ଆପଣ ଏବେ ମାନୁ ନାହାନ୍ତି।
ହଁ ମାନୁନୁ ବଡ